ହ୍ୟାଲୋ!
ହୁଁ,
ଓ!
ଲୁ ହଁ।
ହାଲୋ!
ହଁ କହ। ଲୋ! ଲୋ, ହ୍ୟାଲୋ! ହ୍ୟାଲୋ! ଲୋ, ହାଲୋ!
ହ୍ୟାଲୋ!
ହଁ।
ହୁଁ, ତ ଭଏସ ଶୁ
ଏବେ ଶୁଭିଲା?
ଶୁଭୁଚି ମୋଭେ
ହୁଁ।
ହେଲା।
ମୋ କଥା ଶୁଭୁଚି ନା ନାଇଁ?
ହଁ।
ଶୁଭିଲା?
ହଁ ଶୁଭିଲା ମୋର ଭଏସ ଶୁଭୁଛି? ମୋର ଭଏସ୍ ଶୁଭୁଛି? ଅଛା! ଓ ହଉ ଆଉ କଣ କରୁଚୁ?
ଏଇଠି ଏବେ ଆସିଲି। ତ ସେଆଡୁ ଆସିଲି ବର୍ଷାରେ ଓଧା ହେଇକି ଆଉ।
ଅଫିସରୁ?
ହଁ।
ଆଉ ଗାଁ ରେ ଏବର୍ଷ ଅଷ୍ଟପ୍ରହରୀ ସରିଲାଣି?
ନା ହେଇନି।
ଆଉ କେବେ କଣ ହଉଛି?
ହୁଁ ହୁ। ମୁଁ ଭାବୁଛି ଆସନ୍ତା ମାସର ଦ୍ଵିତୀୟ ସପ୍ତାହରେ କଲେ, ଭଲ ହଅନ୍ତା।
ଆଛା! ଗାଁରେ ମିଟିଙ୍ଗ ଫିଟିଙ୍ଗ ବସିଲାଣି?
ନାଇଁ ବସିନି କାରଣ ସେତେବେଳେ ସମସ୍ତେ ଖାଲି ରହିବେ ନା।
ହଁ ସେଇଟା ଟାଣ୍ଡ ଭଲ ରହିବ। ଛୁଟି ଥିବା ଦିଇଟା ସଟେ ସ ଅ ଛୁଟି ମିଳିବ ନା ସଟରଡେ ସଣ୍ଡେ।
ହଁ।
ତାପରେ ସେଇ ସମୟ ବେଳକୁ ରଥଯାତ୍ରା ଟା ବି ରୋହୁଛି।
ହଁ ହୁଁ। ତେଣୁକରି ମୁଁ ଭାବୁଛି କଣ କି ଗାଁ ସଭା ଡାକିକି ସମସ୍ତଙ୍କ ମତ ମତାମତ ନେଇଗଲେ ଭଲ ହୁଅନ୍ତା।
ତୁ ଟିକେ କଥା ହୋଉନୁ ହୁଁ। ଯୋଉମାନେ ସଭାପତି ଅଛନ୍ତି ସଭାପତି ଆଉ ମେମ୍ବର ମାନଙ୍କ ସାଙ୍ଗରେ।
ମ୍ୟାମ ମୁଁ ଚେଷ୍ଟା କରୁଚି ସମସ୍ତଙ୍କ ସହିତ ସମ୍ପର୍କ କରିବା ପାଇଁ ଯେତିକି ହେଲା ଚେଷ୍ଟା କରବା ଆଉ।
ହୁଁ ହୁଁ କେତେ କଣ ଖର୍ଚ୍ଚ ହବ ଆପ୍ରକ୍ସମେଟଲ୍ଲୀ ଯାହାହଲେ ବି?
ଉଁ ଯାହାଲେ ବି ତ ପଚାଶ ଷାଠିଏ ହଜାର ପାଖାପାଖି ଖର୍ଚ୍ଚ ହେଇଯିବ ଖାଇବା ପାଇଁ କେବଳ ଆଉ ଯାହା ଲାଗିବ ସବୁ ଚାନ୍ଦା କରିକି ଆଦାୟ କରିବା ଆଉ।
ଗାଁଆ ଆ ଇଏରେ କନଥିବ କି?
ହଁ ଗାଁଆ ଆ ରେ ତ ଅଛି ପଇସା କିନ୍ତୁ ଆଉ ଯାହା ଲାଗିବ ସେଇଟା ମୁଁ ଭାବୁଛି ଚାନ୍ଦା କରି ଆଦାୟ କଲେ ଭଲ ହୁଅନ୍ତା।
ହଁ ସେଇଟା କରିବାକୁ ତ ପଡିବ ସେଇଟା ତ ହୁଏ ସବୁ ବର୍ଷ। ଖାଇବା ପାଇଁ ଡାଲି ଚାଉଳ ତ ଘରୁ ସମସ୍ତେ ଦେବେ କେତେ ଲୋକଙ୍କ ପାଇଁ କଣ ଖାଇବା ହବ?
ଭାତ, ଡାଲମା, ଖଟା ଏମିତି ସବୁ ହବ ଆଉ।
ମେନ୍ ତ ସେତିକି ଭାତ ଡାଲମା ଖଟା
ହୁଁ ମୁଁ କଣ ଭାବୁଚି କିଏ ମୁଁ ଆଉ ମୋର କିଛି ସାଙ୍ଗ ମିଶିକି ଯାଇ ଘର ଘର ବୁଲିକି ଚାନ୍ଦା ଆଦାୟ କରନ୍ତୁ ନହେଲେ।
ହଁ ସେଇଟା ଗାଁ ରେ ପକେଇବୁ ଆଉ ଗୋଟେ ଆମାଉଣ୍ଟ ଫିକ୍ସ କରିବ। ଆମ ଗାଁରେ କେତେ ଛା
କଣ ହେବେନି ଆଉ କଣ ବହୁତ ଲୋକ ଅଛନ୍ତି ଆମ ଗାଁରେ।
ହୁଁ ଘର ପିଛା ସେଇ ଶହେ ଟଙ୍କା ଲେଖେ ହେଲେ ହବ। ନା ଅଧିକା ଘର ପିଛା ଶହେ ଟଙ୍କା ଲେଖେ ହେଲେ ଗାଁରେ ସେଇଟା କହିବୁ ଆମେ କଣ ଆମ ଆମ ମନରେ କହିଦେଲେ ହବ କି ସେଇଟା ସମସ୍ତଙ୍କୁ ପୁଣି ରହିବା
ନାଇଁମ ଆମେ ସମସ୍ତଙ୍କ ମତାମତ ଟା ନବାଟା ଠିକ୍ ନା ଆଉ ଆମେ ଆମ ମନ ଇଚ୍ଛା କଲେ ହବ କି?
ହୁଁ ଗାଁ ସଭାରେ ପକେଇବୁ କହିବୁ ସମସ୍ତେ ଏଇ ବର୍ଷ ଶହେ ଟଙ୍କା ଲାଖେ ଦେବେ ଆଇଟମ ଗୋଟେ ବଢେଇ ଦବା ନହେଲେ ଖିରୀ କରିବା।
ହଁ ସେଇଟା ବି ଭଲ ହୁଅନ୍ତା।
ଶହେ ଟଙ୍କା ଲାଖେ ଆଦାୟ କରିବା। ଯାହାହଲେ ବି ତ ସେଇ ଆମ ଗାଁ ପାଖ ଗାଁ ମିଶାମିଶି ହେଲେ। ଯାହେଲେ ବି ତ ଦି ତିନି ହଜାର ଲୋକ ଖାଇବେ ଦି ଦିନ ହବ ମାନେ। ଦିନକୁ ଯଦି ଇ ହଁ ସେ ସବୁଦିନେ ଖିରୀ କରିବାନି ଲାଷ୍ଟ ଦିନ ଯୋଉଦିନ ଠାକୁରଙ୍କୁ ଜିଏଇବା ମାନେ ସ ଯୋଉଦିନ ପୂର୍ଣ୍ଣଆହୁତି ହବ ସେଇଦିନ ଖିରୀ କଲେ ହବ।
ପ୍ରଥମ ଦିନ କେବଳ ଯୋଉମାନେ ନାମ ସଂକୀର୍ତ୍ତନ କରିବେ ସେମାନେ ଆଉ ନହେଲେ ଯୋଉ ମାନେ ବାହାରୁ ଆସିବେ ମାନେ ଅତିଥି। ସେମାନଙ୍କ ପାଇଁ ଖାଇବା କରାଯିବ।
ହୁଁ ହଁ। ଫାଷ୍ଟ ଗେଷ୍ଟ ଆଉ ଯାହା ଖାଇବା ନାମ ସଂକୀର୍ତନ କରିବା ପାଇଁ ଆସିଥିବେ।
ହୁଁ।
ହୁଁ। ଆଉ ତାପରେ ପୁରୋହିତ ସାଙ୍ଗରେ ବି କଥା ହେବାକୁ ପଡିବ। କୋଉଟା ଗୋଟେ ସୁଭ ଦିନ ଦେଖିକି କରିବା ପାଇଁ ପଡିବ ସେଇ ଦ୍ଵିତିୟ ସପ୍ତାହରେ।
ହଁ ତାପରେ ବି ମୁଁ ଆମ ଗାଁର ଆଖପାଖ କେତେ ସଂକୀର୍ତ୍ତନ ଦଳ ଅଛନ୍ତି ସେମାନଙ୍କ ସହିତ ଯୋଗାଯୋଗ କରୁଛି। ସେମାନେ ବି ଆସିବେ ଯେମିତି।
ହୁଁ। ଟିକେ ଭଲରେ ହଁ ତାପରେ ଛାମୁଣ୍ଡିଆ ହବ। କାଠ ଫାଠ ସବୁ ଅଣା ହବ ବହୁତ ସାରା କାମ ଅଛି ଘରେ।
ନାଇଁ ମଣ୍ଡପ ସଜେଇବା ଲାଇଟ୍ ବ୍ୟବସ୍ଥା ବି କରିବାକୁ ପଡିବ।
ହୁଁ ବେଠି ପକେଇଦେଲେ ହବ ଲୋକମାନଙ୍କୁ କହିଦିଅ।
ହ ଘର ପିଛା ବେଠି ତ ପଡିବ ନା ବେଠି ନ ପଡିଲେ ଏତେ ସବୁ କାମ କେମିତି ହବ।
ହୁଁ ତାହଲେ। ଆହୁରି ଅଛି ପନ୍ଦର ଦିନ ଭଳିଆ ପନ୍ଦର ଦିନ। ପନ୍ଦର କୋଡିଏ ଦିନ ଭଳିଆ ଅଛି ନା ଦ୍ଵିତୀୟ ସପ୍ତାହର। ଦ୍ଵିତୀୟ କି ତୃତୀୟ ପନ୍ଦର ଷୋହଳ ତାରିଖ ଆଡ଼କୁଖଡକୁ କରିବ ଆଉ।
ମୁଁ ଭାବୁଛି ମଣ୍ଡପ ସଜାସଜାରେ ଯେତେବେଳେ ସବୁ ଟୋକା ମାନେ ଅଛନ୍ତି ସେମାନଙ୍କୁ ଦେଇଦେଲେ ସେମାନେ ଏଇ କାମ ଗୁଡା ବହୁତ ଭଲ ଭାବରେ କରିପାରିବେ।
ହଁ ସେଇଟା ହେଲେ ଭଲ ହୁଅନ୍ତା।
କଣ ସେମାନଙ୍କୁ ନୂଆ ନୂଆ ଜିନିଷ ସବୁ ଜଣାଥିବ ନା କେମିତି।
ହୁଁ ହଁ। କହିବା କଥା ଯେମିତି କି ଭଲ ରହିବା ଦରକାରେ। ଛାଇ ଟିକେ ଭଲ ହବା ଦରକାର ଏବେ ଟିକେ ବର୍ଷା ବି ଆସିକି ପକଉଛି ନା। ବର୍ଷା ଟା ପାଣି ଟା ଯେମିତି ବର୍ଷା ପାଣି ଯେମିତି ନ ହୁଏ ଭଲରେ। ସଂକୀର୍ତ୍ତନ ଭଲରେ ଯେମିତି ହୁଏ ଆଉ।
ସେଥିପାଇଁ ତ ମୁଁ ଭାବିଛି ପାଲ ଟାଣିଦବା। ଯେମିତି ତା ତଳେ ବସିକି ସମସ୍ତେ ଖାଇପାରିବେ ଏକାଠି।
ହୁଁ ଖାଇପରିବେ ତାକୁ। ବେଶୀ ଟାଇମ ଯେମିତି ସଂକୀର୍ତ୍ତନ ହବ। ପାଣି ସୁବିଧା ଅଛି।
ହଁ ପାଣି ତ ଅଛି ନା ସେ ମୋଟର ଲାଗିଛି। ନହେଲେ ନଳକୂଅ ବି ଅଛି।
ହୁଁ ଉଁ। ଆଉ ପୂଜାପୂଜି ସାମଗ୍ରୀ କୋଉଠୁ କେମତି କଣ ଆସିିବ ସେଇଟା କଥା ହବୁ।
ପୂଜା ସାମଗ୍ରୀ ପାଇଁ, ମୁଁ ଭାବୁଛି ସହରକୁ ଯାଇକି ସେଇଠୁ ସବୁ ସାମଗ୍ରୀ କିଣି ଆଣିବୁ ଆଉ ପୁରୋହିତଙ୍କୁ କହିଲେ ସିଏ ବି କିଛି ଲିଷ୍ଟ କରିଦେବେ।
ହୁଁ ତାଙ୍କୁ ଲିଷ୍ଟ ମାଗିଦବ।
ଯାହା ଥିବ ସେଗୁଡା ରହିଯିବ ଆଉ ଯାହା ନାହିଁ ସେଗୁଡାକ ଆମେ ନେଇ ଆସିବୁ ବାହାରୁ।
ହୁଁଉଁ। ସେଇ କଣ ଦି ଦିନ ତ ପୂଜା ହବ ନା।
ହୁଁ ଆଉ କିଛିଟା ଲୋକ ମାନଙ୍କୁ କହିଦେବି ସେ ସେମାନେ ବି ବ୍ୟବସ୍ଥା କରିଦେବେ।
ହୁଁ। ଅଉ ଗାଁ ଠାକୁର ଦେବି ଗାଁ ବୁଲିବେ ବୋଧେ?
ଡିଜେ ଫିଜେ କଣ କରିବ ନା ଖାଲି ସଂକୀର୍ତ୍ତନ ଇଏ?
ନାମ ସଂକୀର୍ତ୍ତନ କରିକି ଗାଁ ବୁଲେଇ ଦବୁ ଛୋଟ ପିଲାମାନେ ବି ସେଥିରେ ମିଶିବେ। ପାଣି ଢାଳିକି ନାଚ କରିବେ।
ହୁଁ ଦି ତିନିଟା ସଂକୀର୍ତ୍ତନ ଟିମ୍ ମିଶେଇ ଦେଲେ ଏକାଠି ହବ ଆଉ।
ହଁ ଆମେ ବୁଝିଚୁ ଆମ ଗାଁର ଉଥି ତା ସହିତ ବାହାରର ଗାଁର କେତେ ସଂକୀର୍ତ୍ତନ ବି ଆସିବେ। ସେମାନେ ମିସି କି ଏ ନ-ନଗର ପରିକ୍ରମା କରିବେ ଆଉ।
ହୁଁ ତମର କେତେ ସାଙ୍ଗସାଥି ଥିବେ ଦେଖିବ ସେମାନଙ୍କୁ ଆଉ।
ହଁ ସେମାନେ ତ କହିଛନ୍ତି ସେଥିରେ ଯୋଗଦେବେ ବୋଲି।
ହୁଁ। ଆଉ ଖାଇଚୁ କଣ ଆଜି?
ଭାତ, ଅଣ୍ଡା, ଆଳୁସିଜା।
ଆଜି ଭାତ ଅଣ୍ଡା ଆଳୁ ସିଜ। ବର୍ଷା କେମିତି କଣ ପକୋଉଚି ଗାଁ ପଟେ?
ଓ ବର୍ଷା ତ ବୋହୁତ ଜୋରରେ ହୋଉଚି। ମୁଁ ତ ଆଜି ଫେରିଲା ବେଳକୁ ପୁରା ଓଦା ହେଇକି ଫେରିଚି।
ହୁଁ ହୁଁ ରେନକୋଟ ହେରିକା ନେଇକି ଯାଉନୁ କି?
ଆରେ ମୁଁ କାଲିଠୁ ଥିଲି ସେଇଠି। ଆଜି ଆସିଲି ସେ କ‌ ସେ କହିଲେ ତିନି ଦିନି ଛୁଟି ଅଛି ତ। ମୁଁ କହିଲି ଆଜି ଯାଉଚି ଆଜି ଗାଁକୁ ପଳେଇବି।
ତିନ ଦିନି କି ଛୁଟି? ମହରମ୍ ହେରିକା ମିଶେଇକି?
ରେଷ ଶୁକ୍ର, ଶନି, ରବି।
ହଁ ଗାଁରେ ଦୋକାନ ଭଲ ଚାଲିଚି?
ଦୋକାନ ଆଉ କେତେବେଳେ ଖୋଲିବ? ଇୟାଡୁ ଆସିଲେ ତ ଫୁଣି କରିବ ନା।
ହୁଁ ପ୍ଲସଥ୍ରୀ ପିଲାଙ୍କର ଫର୍ମ କଣ ଆସିକି ରାତିରେ ପକୋଉଥୁଲୁ?
ହଁ।
ଆଡମିଶନ ଷ୍ଟାର୍ଟ ହେଲାଣି ପ୍ପ୍ଲସ୍ ଥ୍ରୀ ପିଲାଙ୍କର?
ହଁ ଆଡମିଶନ ଷ୍ଟାର୍ଟ ହେଇଗଲାଣି। ପିଲାମାନେ ସବୁ ଇଣ୍ଟିମେଶନ ଡାଉନଲୋଡ କରୁଛନ୍ତି।
‌ହଁ। ଆଉ ଗାଁରେ ରବିବାର ଦିନ ମିଟିଂ ଟା ତୁ ସହ ସଭାପତି ସାଙ୍ଗରେ କଥା ହେଇ ରବିବାର ଦିନ ସେଇ ମିଟିଂ ଟା କରିବୁ ଆଉ। କୋଉଠି ଏ ଦାଣ୍ଡ ପଟେ କରିବେ ନା ବାରିପଟେ କରିବେ?
ନାଇଁ ମନ୍ଦିର ପାଖରେ ସେଇଠି ଗୋଟେ ଆମର ନୂଆ ମଣ୍ଡପ ହେଇଛି ସେଇ ମଣ୍ଡପରେ। କରିବେ ସେଇଟା ଗୋଟେ ବହୁତ ବଡ ମଣ୍ଡପଟେ ହେଇଛି।
ହୁଁ ହୁଁ ଦେଖିଛି ମୁ ସେଇଦିନ।
ସେଠି ପାଖାପାଖି ହଜାର ଲୋକ ବି ବସି ପଡିବେ।
ହୁଁ ସେଇଠି କଲେ ଭଲ ହନ୍ତା। କାହିଁକିନା ଆମେ ତ ଏଇଠି ଗାଁ ମଝିରେ କଲା ବେଳକୁ ଆଡେ ଗାଡି ଫାଡି ଯିବା ଆସିବାର ଅସୁବିଧା ହଉଛି। ବାହାର ଲୋକ ବାର କଥା କହୁଛନ୍ତି।
ହଁ ନାଇଁ ସେଇଠି ଭଲ ସୁବିଧା ଅଛି। ମାନେ
ମନ୍ଦିର ତ ପାଚିରି ଫାଚିରି ହେଇଯାଇଛି। ପାଣି ସୁବିଧା ସବୁ ସୁବିଧା ଏଇଠି ଅଛି।
ହୁଁ।
ଖାଲି ସଫାସଫି ଟିକେ କରିକି ସାମୁନ୍‌ ଟିଏ କରିବା କଥା ଆଉ।
ହୁଁ।
ମଣ୍ଡପରେ ଫ୍ୟାନ୍ ଫ୍ୟନ୍ ଲାଗିଛି ବୋଧେ ନା କଣ?
ହଁ ଫ୍ୟନ୍ ଲାଇଟ୍ ସବୁ ବ୍ୟବସ୍ଥା ଅଛି।
ବଢିଆ ତାହଲେ ଲାଇଟ ଫଟ ସବୁ ଅଛି ଟେଣ୍ଟ ହାଉସ ଏ ପଇସା ଖର୍ଚ୍ଚ ହବନି। ସେ ପଇସା ଟା ବଞ୍ଚିଯିବ ଆଉ।
ପୁରୁରା ମଜବୁତ କାମ କରୁଛନ୍ତି। ତଳେ ଟାଇଲ ବି ପକେଇଛନ୍ତି।
ହୁଁ। ଓହୋ ଠିକ୍ ଅଛି। ସମସ୍ତଙ୍କ ସାଙ୍ଗରେ ସେ ଯୋଗାଯୋଗ କରିକି ଯେମିତି ଭଲରେ ହବ ଅଷ୍ଟ ପହଁରି ସେଇଟା ଦେଖିବ ଆଉ।
ହ ନାଇଁ ମୁଁ ତ ଚେଷ୍ଟା କର ଯେମିତି ଭଲରେ ଭଲରେ କାମ ହେଇଯିବ। ଆଉ ସମସ୍ତେ ଭଲରେ ଭଲରେ ଖାଇବା ବ୍ୟବସ୍ଥାବି
ହୁଁ ତୁ ତୁ ଏକା ଚେଷ୍ଟା କଲେ ହବନି। ସେଇଟା ଗାଁ ରେ ସମସ୍ତେ ଚେଷ୍ଟା କରିବାକୁ ପଡିବ। ଏକୁଟି ଆଜି କଣ ସେଇଟା କଣ କହିଲ ଏଟା ଦଳୀୟ କାମ ନା
ହଁ ଏଇଟା ମାନେ ସବୁ ଲୋକଙ୍କୁ ନେଇ କରିବାକୁ ପଡେ ନା ମୁଁ ଏକା କଣ ପାରିବି।
ଏ ତ ପ୍ରସ୍ତାବ ରଖିବି ଦେଣିକି ଯାହା ହବ ଆଉ
ଓ ହଉ ଠିକ ଅଛି ତାହେଲେ ମୁଁ ଆକୁ ଆଗକୁ ନେବି ଆଉ
ହଉ ହଉ ରଖୁଛି।